ହ୍ୟାଲୋ।
ହଁ ମ୍ୟାଡ଼ମ୍ ନମସ୍କାର।
ଆଜ୍ଞା ନମସ୍କାର କଁ କରୁଥିଲେ?
ଏଇ ଶୋଇଛି ଆଉ ଆପଣ?
ନାଇଁ ମୁଁ ଶୋଇନି ମୁଁ ଆମେ ସମୟ ତ ଦିନରେ ହେଲାନି ତ ରାତିରେ ବସିକି ସବୁ ମେହେନ୍ଦୀର ପ୍ଲାନ୍ କରିଛୁ ଏ ବସିକି ମୁଁ ମେହେନ୍ଦୀ କରିଦଉଛି ଆଉ ଭାଉଜ ହାତରେ ଆଉ।
ହଁ ହଁ। ନାଇଁ ମୁଁ କରିଦେଇଛି ସନ୍ଧ୍ୟାବେଳେ ହଁ ମୁଁ ସନ୍ଧ୍ୟାବେଳେ କରିଦେଇଛି।
ହଁ ନାଇଁ ଆମର ଟିକେ ଛୋଟ ଛୁଆ ରହୁଛନ୍ତି। ଛୁଆଙ୍କ କାମ ସାରିକିରି ଆଉ ଏବେ ଫା ଙ୍କା ଟିକେ ପାଇଲୁ ତ କରୁଛୁ ମୁଁ ଆଗେ ଟିକେ ମୋର କରିଦେଲି। ତାପରେ କରୁଛୁ ଆଉ ଆଉ କାଲି ରଜ ସେଲିବ୍ରେସନ ପାଇଁ କଣ ସବୁ ଆରମ୍ଭ ଯୋଜନା ହେଲାଣି ଘରେ ସବୁ ପ୍ରିପାରେସନ ହଉଥିବ?
ହଁ ଆମର ପୋଡପିଠା ହଉଛି କାଲି।
ହୁଁ ହେଇ ଯିବଣି ରାତିରେ ତ ହେଇଯାଇଥିବ ଆଉ।
ହଁ ରାତିରେ ତ ସନ୍ଧ୍ୟାବେଳେ ବସିଲା ସେ ନଟା ଆଠଟା ନଅଟା ଖଣ୍ଡେ ବେଳେ ଆଉ ରାତି ସାରା ତ ସିଏ ହବ ସେମିତି ଆଉ ସକାଳୁ ଯାଏ ଖୋଲା ହବ। ହଁ ତାକୁ ଟିକେ ରାତିରେ ଟିକେ ଦେଖିବାକୁ ପଡ଼ିବ ଆଉ ନାଇଁ ପୋଡ଼ ପିଠା ଟା ବସି ସାରିଲାଣି ଆଉ ଲାଷ୍ଟ ସେ ଦିନର ସେ ବୋଧେ ମୁଆଁ ପିଠାକି କଣ ହବାର ଅଛି ଆଉ।
ଆଚ୍ଛା ଆଉ ଆପଣଙ୍କ ସେପଟର ଏରିଆରେ ରଜ ମହୋତ୍ସବ ସବୁ ପାଳନ ହଉଛି ନା? ର ମାନେ ରଜ କେବଳ ରଜ ଆଉ ଆଜ୍ଞା।
ଆମ ଗାଁରେ ହଉନି ପାଖ ଗାଁରେ ସବୁ ହଉଛି ଆଉ।
ଆଚ୍ଛା ଯାଆନ୍ତି ସବୁ ବୁଲାବୁଲି କରିବା ପାଇଁ।
ହଁ ଆମେ ଯାଉ ଛୋଟବେଳେ ଯାଉଥିଲୁ।
ହଁ
ଏବେ ଆଉ ଏତେ କେହି ନାହାନ୍ତି ସାଙ୍ଗ ଫାଙ୍ଗ। ସେଥିଲାଗି ଏତେ ଆଉ ଯାଉନୁ କାଲି ଦେଖିବା ଭଉଣୀ ଘରକୁ ଯିବାର ଅଛି ବଡ଼
ହୁଁ ହୁଁ ହୁଁ
ସେଠି ତାଙ୍କର ବଡ଼ ଆକାରରେ ହୁଏ ରଜ ମହୋତ୍ସବ। ସେଠିକି ଗଲେ ଯିବୁ ହଁ ହଁ।
କଣ ଦୋଳି ଫୋଳି ସବୁ ଲାଗେ?
ହଁ ଦୋଳି ଲାଗେ ପାନ ବିକ୍ରି ହୁଏ।
ହୁଁ ଆପଣ ରଜରେ ରଜପାନ ଖାଆନ୍ତି ନା?
ଆଉ ରଜ ପାନ ବିନା ରଜ ଅଧୁରା। ଆଉ ଆପଣ ଖାଆନ୍ତି ବି?
ହଁ ସତ କଥା ମାନେ ଆମ ଓଡିଆଙ୍କର ଗୋଟେ ଫିଲିଙ୍ଗ ସେଇଟା ହଁ ହଁ।
ହଁ
ହଁ କାଇଁନା ଆମ ଓଡ଼ିଆ ମାନଙ୍କ ସେଇଟା ଫିଲିଙ୍ଗ ରଜରେ। ଡ୍ରେସ ପତ୍ର ଏସବୁ କିଣାକିଣି କରିସାରିଲେଣି? ଝିଅ ମାନଙ୍କର ତ ପ୍ରଥମ ସଜ ହବା କଥା ଆଉ
ସଜ ହବା କଥା ମୋର ତ ତିନିଟା ରଜରେ ଚାରିଟା ଡ୍ରେସ।
କଣ ଆଉ ଗୋଟେ ଏକ୍ସଟ୍ରା ପିନ୍ଧିଦେବେ ଆଉ।
ହଁ ସଜବାଜ ଗଲା ପିନ୍ଧି ପାଇଲିନି ଆଉ ସ୍ନାନ ଦିନ ପିନ୍ଧି ପକେଇବୁ ଗୋଟେ।
ହଁ ଆଉ କଣ ପ୍ଲାନିଂ କରିଛନ୍ତି କୁଆଡ଼େ ଯିବା ପାଇଁ କି କହୁଛି କି? ପାଗ ଟା ଭଲ ହବ ବୋଲି ଆଉ କୁଆଡ଼େ ଦୂର ବାଟ କି ମନ୍ଦିର କି ଆଉ କୋଉ ଜାଗା ସାଙ୍ଗ ସାଙ୍ଗ ଘର କି କଣ ଯିବାର ଅଛି କି?
ନାଇଁ ମୋ ଭଉଣୀ ଆଉ ତାଙ୍କ ନଣନ୍ଦ ଆସିଛନ୍ତି।
ହୁଁ-
ଆମେ ସବୁ ପ୍ଲାନିଙ୍ଗ କରିଥିଲୁ ଟିକେ ଘଟ ଗାଁ ତାରିଣୀ ପାଖକୁ ଯିବା ପାଇଁ।
ହଁ
ଆଉ ଏ ଗରମ ଦେଖିକି ଆଗ ମନ ହେଲା ଯିବାକୁ ତାପରେ ଗରମ ଦେଖି ସବୁ ଚୁପ୍ ଚାପ୍ ବସି ପଡ଼ିଲେ ଆଉ। ଆଉ କୁଆଡ଼େ ଯିବାରେ ଗରମ ରେ କୁଆଡ଼େ ଯିବାକୁ ଇଛା ହଉନି।
ଯାଏ ଯେମିତି ବୁଲିବେ ଆଉ
ହଁ
ହଁ।
ପାଖରେ ଆମର ଅଛି ନେମାଳ ଅଚୁତ ଚନ୍ଦ୍ର ପୀଠ।
ହଁ ଅଚତ ନନ୍ଦଙ୍କ ପୀଠ।
ଆମ ହଁ ମହାଦେବ ମନ୍ଦିର ଏଇଗୁଡା ସବୁ ଅଛି ଯିବୁ ଦେଖିବା କୋଉ ଦିନ ଆଉ ରଜ ସଂକ୍ରାନ୍ତି ଦିନ ଯିବୁ ବୁଲିବାକୁ।
ଆଜ୍ଞା ଆଉ ଆପଣ ଯାଇଛନ୍ତି ନା ଛତିଆ ଯାଇଛନ୍ତି ନା?
ଯାଇଥିଲି ଦି ଚାରି ବର୍ଷ ତଳେ। ହଁ ଯେତଳେ ଡ୍ରି ଶି ରେ ପଢୁଥିଲି ଯେତେବେଳେ ମୋ ସାଙ୍ଗର ଘର ପାଖରେ ସେଠି
ଆଜ୍ଞା।
ସେଠିକି ଥରେ ଯାଇଥିଲି ଆଉ ଏତେ ବିଶେଷ ମନ ନାହିଁ।
ଓ ସ ମାନେ ବହୁତ ଦିନ ହେଇଗଲାଣି ଯାଇଥିଲେ।
ବହୁ ଦିନ ହେଇଗଲାଣି ହଁ।
ଓହୋ ତେବେ ଯାଇକି ବୁଲିକି ଆସୁନାହାନ୍ତି ଭଲ ଜାଗା ଟା ଠାକୁରଙ୍କର ମାଳିକାରେ ଲିଖିତ ଜାଗା। ଆଉ ଯାଇକି ବୁଲିକି ଆସନ୍ତୁ ସେଠି ତ ମାନେ ଜଗନ୍ନାଥଙ୍କୁ ତ ଆମେ ସିଧା ଦେଖିପାରିବାନି ସେଠି।
ହଁ ହଁ ହଁ ହଁ।
ହୁଁ ଯାଇକି ଘେରେ ବୁଲିକି ଦେଖିକି ଆସନ୍ତୁ।
ହଁ ଯିବା କୋଉଦିନ ଯଦି
ଦିନରେ ରାତିରେ କଣ ରୋସେଇ ଦିନରେ କଣ ହେଇଥିଲା ରାତିରେ କଣ ହେଇଥିଲା?
ଦିନରେ ମୁଁ ଯାଇଥିଲି ଟିକେ ମୋର ଆଚୁଆଲି ଗୋଟେ ଆକ୍ସିଡେଣ୍ଟ ହେଇଯାଇ ଥିଲା ଯାଇଥିଲୁ ଡକ୍ଟର ଦେଖିବାକୁ ଆସିଲା ବେଳେ ସେଇ ହୋଟେଲ ରେ ଖାଇ ଦେଇଥିଲୁ। ଆଉ ଏବେ ଘରେ ବନେଇଥିଲେ ଡାଲମା ରୁଟି ଆଉ।
ହୁଁ ଆଛା ଖାଇ ବିଷ ଆମର ଆଜି ଟିକେ ରାତିରେ ପନିର ହେଇଥିଲା ଦିନରେ ପ ପଖାଳ ଖାଇଥିଲୁ ଆଉ ଗରମ ସକାଶେ ରାତିରେ ଟିକେ ପନିର ହେଇଥିଲା। ରୁ ଟି ପନିର ଆଉ।
ଓହୋ।
ଆଜ୍ଞା।
ଆଉ ପନିର କେମିତି କଣ କରିଥିଲେ?
ପନିର ଆଜି କିଛି ନଥିଲା ଆମର କାଜୁ ଫାଜୁ ଆଉ ଗ୍ରେଭି କରିବା ପାଇଁ କିଛି ନଥିଲା ମୁଁ ସେଥିପାଇଁ ତାକୁ ପିଆଜ ରସୁଣ ଅଦା ବଟା ଦେଇକିରି ପିଆଜ ଟା କାଟିଥିଲି ଅଦା ରସୁଣ ବଟା ଦେଇଥିଲି ଆଉ ଟମାଟୋ ଏସ ସବୁ ଦେଇକିରି ଟିକେ ଅମୁଲ ଅମୁଲ ତ ଦେଇ ହୁଏ ନା ପନିରେ। ଅମୁଲ ଟିକେ ଆଉ ଦହି ଟିକେ ଏଇଆକୁ ଦେଇକି ବନେଇ ଦେଇଥିଲି ଆଉ। ବେଶୀ ଇଏ ହେଇନଥିଲା ଗ୍ରେଭି କି ବେଶୀ ପାଣିଆ ବି ହେଇନଥିଲା। ରୁଟିରେ ସମସ୍ତେ ଖୋଜିବେ ଟିକେ ତରକାରୀ।
ତରକାରୀ ହଁ।
ତ ସେଇଭଳିଆ ଟିକେ ହେଇଥିଲା ସଧା ସିଧା ଆଉ।
ଉଁ ହୁଁ ହୁଁ।
ଆଜ୍ଞା ଆଉ ଆପଣଙ୍କୁ କଣ ରୋଷେଇ ସବୁ ତ ଜଣା ନା ନାଇଁ କିଛି ଜାଣିନାହାନ୍ତି?
ହଁ ସେମିତି ଆଉ ନନଭେଜ ଟା ଜାଣିଛି ଭେଜ ରେ ଏତେ ଜାଣିନି।
ପରିବା ପତ୍ର ଆଇଟମ ଯୋଉଡା ସେଇଟା ଟିକେ ଜାଣିନଥିବେ ଆଉ। ହୁଁ ଆଉ ନନଭେଜରେ ସବୁ କରିପାର।
ହଁ।
ଆଚ୍ଛା।
ଆଉ ଆପଣଙ୍କୁ।
ମତେ ସବୁ ଆସେ ଭେଜ ଆସେ ନନଭେଜ ଆସେ ଆଗରୁ ଆସୁନଥିଲା ଏଇ କିନ୍ତୁ ଏଇ ବାହାସାଥୀ ସାରିଲା ପରେ ଆଉ ସବୁ ଆଇଲାଣି ଆଉ କରିବା କଥା ତ ଖାଇବେ ଲୋକ ଆଉ କଣ କରିବା।
ହଁ ଆଉ ଆପଣଙ୍କ ଫେବରେଟ ଖାଦ୍ୟ କଣ?
ଫେବରାଇଟ ଖାଦ୍ୟ ସବୁ ଚଳିଲେ ଚଳେ। ଆଉ ବାରୁନି ଆଗ ଭଳି ଅ ହଁ ଯାହା ହେଲା ଖାଇଦିଏ ଆଉ। ଗୋଟା ଗୋଟା କଉଠି କାଆଁ ଭାଆଁ ପରିବା ପତ୍ର ଖାଉନଥିବି। ନହେଲେ ଖାଇଲିଣି ସବୁ ଜିନିଷ।
ବାହା ହେଲା ପରେ ବି କେତେବେଳେ କାହାକୁ କଣ ସମୟ ମିଳିବ ବ ଯିଏ ବାଛିବ ଆକୁ ଖାଇବିନି ତାକୁ ଖାଇବିନି ହଁ ହଁ।
ବେଶୀ ଟିକେ ମତେ ନନଭେଜ୍ ଭଲ ଲାଗେ କି ଆଉ ନହେଲେ ସବୁ ଜିନିଷ ମୁଁ ଖାଏ ଏମିତି ବାରେନି କିଛି ଖାଇଦିଏ।
ବାରେନି ସାଧା।
ହଁ। ଆଉ ଆଉ ସବୁବେଳେ ତ ଆଇଁଷ ଖାଇହବନି ବାର ଅବାର ଦେଖି ହବ ସେ ଏଇ ଖାଇଦବା କଥା ଯାହା ହେଲା ଆଉ ଆଜ୍ଞା ହୁଁ।
ବାର ଅବାର ତ ଦେଖିବାକୁ ପଡିବ।
ଆଜ୍ଞା ଆଉ ମୁଁ ଏଇ ପଚାରୁଥିଲି ଏଇ ଯୋଉ ଆପ ଆପଣ ଏବେ ଯୋଉ କୋର୍ସ ଟା କରୁଛନ୍ତି ଯୋଉ କଣ ସେଟା ନର୍ସିଂର। ଆଉ ମୁଁ ତ ଶୁଣିଥିଲି ଆପଣ କଣ ଆଡମିସନ ହରିକା କରିସାରିଲେଣି ସେଟା କଣ କେମିତି କୋଉ କଲେଜରେ
ମୁଁ ଆଡମିସନ ସାରିକି ଫାଷ୍ଟ ଇୟର ମୋର ଗଲାଣି।
ହଁ ସେଟା କଣ କେମିତି ଟିକେ କଲେ ମୋର ଜଣେ ସାଙ୍ଗ ଥିଲା, ହଁ ସିଏ କହୁଥିଲା ଟିକେ କରିବ ବୋଲି ମୁଁ କହିଲି ହଉ ମୁଁ ବୁଝିକି କହିବି। ସେଟା କଣ ଡିଷ୍ଟାନ୍ସ କୋର୍ସ ନା ରେଗୁଲାର କ୍ଲାସ କରୁଛନ୍ତି।
ନାଇଁ ରେଗୁଲାର ଅଛି, କିନ୍ତୁ ଡିଷ୍ଟାନ୍ସରେ ଆମେ କରୁଛୁ।
ଆଚ୍ଛା।
ଏ ମୁଁ କରୁଛି ଢେଙ୍କାନାଳ ରେ ଢେଙ୍କାନାଳ ଏକାଡେମୀ ଅଫ୍ ମେଡି କାଲ ସାଇନ୍ସରେ ଆଠଗଡ ପାଖାପାଖି ପଡିବୁ ପ୍ଲସ ଢେଙ୍କାନାଳ ଷ୍ଟାର୍ଟିଂ ଥିବ ପଡିବ ହଁ ଦି ବର୍ଷିଆ କୋର୍ସ କୋର୍ସ ଫି ଆମକୁ ବି ଆଫୋର୍ଡେବଲ ରେ ମିଳିଯାଉଛି।
ଆଛା କଣ କେତେ ମାନେ ନଉଛନ୍ତି ସେମାନେ ପ୍ରାଇସ୍ ଟା କେମିତି କଣ ନଉଛନ୍ତି ଏକା ବେଳେ ନଉଛନ୍ତି ନା କିସ୍ତିରେ ନଉଛନ୍ତି।
ନାଇଁ ନାଇଁ ଇଏରେ ଇଏରେ ବର୍ଷେକ କରେ ତୁମେ ଟୋଟାଲ ଟା ଦେଇପାରିବ।
ଏବର୍ଷ ଭିତରେ ଅଳ୍ପ ଅଳ୍ପ କରି ଦେଇ
ହଁ ହଁ। କିନ୍ତୁ ବର୍ଷ ଭିତରେ ଏକ୍ସାମ ପୂର୍ବରୁ ତମକୁ ସବୁ ସମିଟ କରିବାକୁ ପଡ଼ି ହଁ।
ଫର୍ମ ଫିଲ୍ଅପ କରାଇଦେବେ ଆଉ।
ଫର୍ମ ଫିଲ୍ଅପ କରାଇବେ ଆଉ। ସେମିତି କିଛି ବିଶେଷ ନାହିଁ ବହୁତ ଆଫୋର୍ଡେବୁଲ ରେ ଅଛି ଜଣେ ଚାହିଁଲେ ବି ଭଲ ସେ କରିପାରିବ।
ଆଚ୍ଛା।
ହଁ ଏତେ ଆମର ଯେମିତି ବାହାରେ ଯେମତି ଲକ୍ଷ ଲକ୍ଷ ଟଙ୍କା ଦେଇକି ପଢୁଛନ୍ତି ଏଇଟା ସେମତି ନୁହଁ? ଲକ୍ଷେ ବି ନୁହଁ ପଚାଶ ହଜାର ଷାଠିଏ ହଜାର ଭିତରେ ଆମର ବର୍ଷ କୁ ଆସିଯିବ ଦି ବର୍ଷ ନା ବର୍ଷ ଷାଠିଏ ହଜାର ଦି ବର୍ଷକୁ ଲକ୍ଷେ କେତେ
ଲକ୍ଷେ କୋଡିଏ
କୋଡ଼ିଏ।
ହଁ ଆଜ୍ଞା ଭଲ ତ ଅଛି ଆପଣ ଏଇଟା କୋଉ ଇଏ ଉପରେ କରୁଛନ୍ତି? ମାନେ ଆପଣ ଫାଷ୍ଟ୍ କଣ କରିଥିଲେ ଏନେମେଡ୍
ମୁଁ ଜେ ନେମ୍ ଏମ୍ କରିଥିଲି ଜେ ଏନ୍ ଏମ୍ ପରେ ଜେ ଏନ୍ ଏମ୍ ପରେ ହଁ ଏଇଟା ହଉଛି ପୋଷ୍ଟ୍ ବିଜ୍ ଆମର ଯଦି ବି ଏସ୍ କରିବୁ ନର ନର୍ମାଲ ବିଏସି ଟା କରିବୁ ସେଟା ଚାରି ବର୍ଷ ସେଟା ଜେ ଏନ୍ ଏମ୍ ଦରକାର ନା ଯେହେତୁ ଆମେ ଜେଏନ୍ ଏମ କରିଛୁ ଆମେ ଏବେ ବି ଏସ୍ ନ କରିକି ପୋଷ୍ଟ୍ ଭିଜ୍ କରିପାରିବ ପୋଷ୍ଟଭିଜି ହେଇଯିବ ଦି ବର୍ଷ
ଆଛା।
ହଁ। ଆମର ଏଥିରେ ଗୋଟେ ଏଟା ଅଛି କି ଆମେ ଫାକୋରେଟି ରହିପାରିବୁ ପ୍ଲସ୍ କ୍ଲିନିକାଲ୍ କାମ ବି କରିପାରିବୁ।
ଆଚ୍ଛା ଏଇଟା ଆପଣଙ୍କୁ କଣ ହେଲ୍ପ୍ କରିବ ଏଇଟା କରିଦେଲେ ଆପଣ ତ କରିଥିଲେ ଗୋଟେ କୋର୍ସ ସେଥିରେ ତ ଆପଣ ଜବ୍ ବି କରୁଥିଲେ।
ହଁ ମୁଁ ଏଇଟା ଯ ଏଇଟା ମୁଁ କଲା ପରେ ଏଇଟା ମୁଁ ସ୍କୁଲଟି ବି ମୁଁ ରହିପାରିବି ମୁଁ ନର୍ସିଂ ପିଲାଙ୍କୁ ବି କେଉଁ କଲେଜରେ ରହିକି ପଢ଼େଇ ପାରିବି। ହେଲା ଆମର ଜି ଏନ୍ ଏମ ରେ ସେ ଜିନିଷ ଟା ନାହିଁ ଜି ଏନ ଏମରେ ଆମେ ଖାଲି କ୍ଲିନିକାଲରେ ରହିପାରିବୁ।
ଓହ ଏଇଟା ଆପଣ କ୍ଲାସ୍ ବି ନେଇକି ପିଲାଙ୍କୁ ମାନେ ଯେମିତି ଯୋଉ ନର୍ସିଂ କଲେଜ ଅଛି ସେଠି
ହଁ ହଁ ହଁ ହଁ। ସୁବିଧା ହବ ହଁ ଯଦି କାହାର ହେଲ୍ପ୍ ରିଲେଟେଡ୍ କିଛି ଇସ୍ୟୁ ଥିବ କି କାହାର ଇଣ୍ଟରେଷ୍ଟ୍ ନଥିବ କ୍ଲିନିକାଲ୍ ଯାଇ କି କାମ କରିବା ପାଇଁ ସିଏ ଚାହିଁଲେ ବି କିନ୍ତୁ କହିପାରିବ।
ଆଜ୍ଞା ଆଜ୍ଞା। ହେଇନି ବା ହଁ ଏଇଟା ଗୋଟେ ଭଲ ଡିସିସନ୍ ଆପଣ ନେଇ
ହଁ ତାପରେ ମୋର ବି ଜି ଏନ୍ ଏମ୍ ସରିଲାଣି କେବେଠୁ ମୁଁ କରିବି କରିବି ବୋଲି କରିୁନଥିଲି ଗୋଟେ ଭଲ ଓପୁର୍ତୁନିଟି ମତେ ମିଳିଲା ଭଲ କଲେଜ୍ ଭଲ ଷ୍ଟାପ ବି
ଆଉ ଏବେ ଗୋଟେ କଣ ଗଭର୍ଣ୍ଣମେଣ୍ଟ୍ ର ଆସିଛିବା ନର
ହଁ ଆମର ନରସିଂ ର ହଁ। ଆସିଛି ଆମର ପଦବୀ ଦି ବର୍ଷ ହେଲାଣି ବାହାରୁ ନଥିଲା। ଯାହା ହଉ ଏବେ ଏଇ ଦି ଦିନ ତଳେ ବାହାରିଛି ପାଞ୍ଚ ହଜାର ପାଞ୍ଚଶହ କେତେ ପୋଷ୍ଟ। ଫର୍ମ ଫିଲପ୍ ଅଛି ବି ହଁ ହଁ ହଁ।
ଆଚ୍ଛା ହଁ ଦିଅନ୍ତୁ ହେଇଗଲେ ଯଦି ଗମେଣ୍ଟ୍ ହେଇଗଲା ଗୋଟେ ଭଲ ସୁବିଧା କଥା।
ହଁ।
ଆଜ୍ଞା ଆଜିକାଲି ତ ସବୁ ଗମେଣ୍ଟ୍ ଖୋଜୁଛନ୍ତି କିନ୍ତୁ ସମସ୍ତଙ୍କୁ ଗମେଣ୍ଟ୍ ହେଇପାରୁନି। ଆଉ ଯଦି ହେଇଯିବ ଠାକୁର ଦୟାରୁ ଭଲ କଥା ଆଉ ଆଜ୍ଞା। ହଁ ଜେନେରାଲ୍ ମାନଙ୍କ ଟୁ ଟିକେ ଅସୁବିଧା ଆଉ ଆଚ୍ଛା ହଁ। ଆଜ୍ଞା ହଉ ମ୍ୟାଡ଼ାମ୍ ତାହେଲେ ମୁଁ ରଖୁ ଆଜ୍ଞା ରଖୁଛି କାଲି କଥା ହେବି ଆଉ ବୁଝିଲେ ଆଜ୍ଞା।